ଆଜ୍ଞା।
ଆଜ୍ଞା କୁହନ୍ତୁ। ମୁଇ ଏଇ ବାହାରେ ଅଛି। ଆ ଆପଣ।
ମୁଁ ଆମ ଘରେ ବସିଛି ଆଉ।
ଓହୋ ଆଉ କଣ କରୁଥିଲେ।
ମଧ୍ୟାହ୍ନ ଭୋଜନ ଆପଣ କରିସାରିଲେଣି।
ଆଉ ଖାଇଛନ୍ତି। ଆଜି କଣ ଖାଇଛନ୍ତି।
ଆଜି ଭାତ ଆଉ। ଡାଲି ଆଳୁ ଚ ଖଟା ଆଉ ବଡି ଭଜା ଚୁରା ହେଇଥିଲା ଆଉ ଆମ୍ବ।
ଆଉ ସକାଳେ।
ସଖାଳେ ଖାଇଥିଲି। କଣ ଖାଇଥିଲି ସକାଳେ ବା ଉଁ ଖାଇଥିଲି ମାଣ୍ଡିଆ ଯାଉ।
ମାଣ୍ଡିଆ ଯାଉ ହ ସେଟା ଦେହ ପ୍ରତି ଭଲ ଆଉ।
ହୁଁ ଦେହ ପ୍ରତି ବହୁତ ଭଲ।
ଆଉ କଣ । ଆଉ ମାନେ କଣ ତାକୁ ସେମତି ଯାଉ ମାନେ ପାଣି ଗରମ। କରି ଯାଉ କରି ଖାଅ। ମାନେ ପକେଇ ଦେଇକି ତାକୁ ଗୋଳେଇ ଖାଇଦିଅ। ଛି ଛି ।
ଫାର୍ଷ୍ଟ ଧୋଇକିରି ଖରାରେ ଟିକେ ଶୁଖେଇ ଦବୁ ହେଲା ହୁ। ତାପରେ ତାକୁ କଣ କରିବୁ ନା। ହ, ଯୋଉ ଆମର ମୋର କଣ କହିଲେ? ଏବେ ତ ବିଭିନ୍ନ ପ୍ରକାର କାର ମେସିନ୍ ବି ହେଲାଣି? କିନ୍ତୁ, ଆମର ଚକିରେ ଚକିରେ ତାକୁ ଆମେ ଏମିତି ଚୋରି ଦଉ। ଚୁରୀ କରିରି ଗୁଣ୍ଡ କରିଦଉ। ସେଇ ପାଉଡର କୁ ଆମେ କ୍ଷିରି କରିକି। ଖାଉ ପ୍ରଥମେ କ୍ଷୀର କିମ୍ବା ପାଣି ସେଟକୁ ଗରମ କରିବୁ ଫୁଟେଇବୁ। ତା ଦେହରେ ଗୁଡ ଟିକେ ଗୁଡ ତ ଆମର ପଡେ। କିନ୍ତୁ ପ୍ରାୟ ଲୋକ ଚିନି ପକାନ୍ତି। ଚିନି ହଉ ଗୁଡ ହଉ ଚିନି ରେ ଅଧିକ ଥାଏ, ମିଠା ଅଂଶ ସେଥିଲାଗି। ଗୁଡ ଟା ଟିକେ ଦେହ ପଁଙ୍ଗ ଗୁଡ ଟା ପକେଇ ଦଉ। ଗୁଡ ଆଉ ସେଇଟା ଫୁଟିଗଲା ପରେ ସେଥିରେ ତେଜପତ୍ର, ଗୁଜୁରାତି ପକେଇ ଏ ପାଉଡରକୁୁ ପକେଇ ଗୋଳେଇ ଦଉ। ସେ ଯେମିତି ଫୁଟି ଫୁଟିକିରି ସିଝି ଯିବ ଆମର ଯେମିତି ସୁଜି କଷରି ହୁଏ। ସେଇ କିନ୍ତୁ, ସିିରି ଟିକେ ବେଶି ସମୟ ଏଇଟା ତାଠୁ ଟିକେ କମ ସମୟ। ଆଉ ତା ଦେହ ଯଦି ନଡିଆ ଟିକେ କାଟିକି ପେଇଦବେ ଆଉ।
ଯାହା ହଉ, ଆପଣ ଏତେ କଥା କହିପାରିଲେ ଆମେ ସେତିକି
ହୁଁ ହୁଁ ତାପରେ ତାକୁ ମାନେ ରାତିରେ କରିକିରି ଥଣ୍ଡା କରିକି ସକାଳୁ ଖାଇଲେ ପେଟଟା ଥଣ୍ଡା ରୁହେ। ଭଲ ବି ଦେହ ପାଇଁ
ରାତିରେ କରନି ସକାଳେ ଖାଆନ୍ତି।
ହଁ ଗରମ ଗରମ ବି ଖାଇ ହବ।
ସକାଳେ ଖାଇଲେ। କିନ୍ତୁ ପେଟା ଥଣ୍ଡା ରହିବ। ହ
ଆଜ୍ଞା
ହୁଁ ଆଉ। କଣ କୁହନ୍ତୁ ଆଉ କହିନା ଯୋଉ
ଖୁବ ଭଲ ଲାଗେ। ଓଡିଆ ଖାଦ୍ୟ।
ଓଡିଆ ଖାଦ୍ୟ କହିଲେ। ମୋର ଡାଲି ଆଉ ଭାତ ଡାଲି ଆଉ ଆଳୁ ଭଟା ହଉଛି ମୋର ମାନେ ମାନେ ସେଇଟା ହଉଛି ସମସ୍ତଙ୍କର କମ୍ଫର୍ଟ ଫୁଲ ଯୋଉଟା ଓଡିଆଙ୍କର ମାନେ ସମସ୍ତଙ୍କ ଘରେ ସେଇଟା। ହୁଏ।
ଆଜ୍ଞା।
ଆଉ ଆଉ ତ ଗୁପଚୁପ ଚାଟ ଏତିକି ଆଉ ବେଶୀ ମୁଁ କିଛି ଖାଇବାକୁ ସେତେବେଳେ ଯେ ପିଠାପଣା ର ମୁଁ ଏତେ ବି ଖାଏ ନା ମୀଠା ଜିନିଷ। ତ କେତେବେଳେ କେମିତି କାକେରା ଇଚ୍ଛା ହୁଏ ନହେଲେ ବରା ତରକାରୀ ଏତିକି ଆଉ।
ଓ ହୋ।
ଆଉ କଣ ଆଜି କୁଆଡେ ଯାଇନାହାନ୍ତି ଘରେ ଅଛନ୍ତି।
ଆଜ୍ଞା ଘରେ ଅଛି ଆଉ କୁଆଡେ ଯିବି? ଆମର ମୁଁ ଗୋଟେ ପାନ ଦୋକ ଦୋକାନ କରିଛି। ସେଇଠି ଯାଇଁକିରି ବସ। ସେ ସକାଳ ଆଠଟ ରୁ ବାରଟା ଯାକେ ବସେ। ପାନ ଦୋକାନ। ରେ ବସେ ଯିଏ ଗ୍ରାହକ ଆସନ୍ତି ପାନ ଭାଙ୍ଗିକି ଦିଏ। ଆଉ ବିଡି ଦିଏ ଆ ଏମିତି ଆଉ ତାପରେ
ନା ଅଲଗା କିଛି ବେପାର କରନ୍ତି?
ନାଇଁ ଖାଲି ପାନ ବିଡ଼ି ଏଇସବୁ ଆଉ। ସିଗରେଟ୍ ସରି ସିଗରେଟ ହଁ ସେଇଗୁଡା ସେଇ ସବୁ ଜିନିଷ ଆଉ।
ଆଛା। ଆଉ ସେଥିରୁ କେତେ ତମର କେତେ ବ୍ୟବସାୟ ହୁଏ?
ବ୍ୟବସାୟ ଦେଖନ୍ତୁ ପାନ ଗୋଟାକ ହେଲାଣି ଆସି ପାଞ୍ଚ ଟଙ୍କା। ପାଞ୍ଚ ଟଙ୍କା ହେଲେ ଜଣେ ମଣିଷ ଲେ ଗୋଟେ ପାନ ଖାଇବ କି ବହୁତ କମ ଲୋକ ଅଛନ୍ତି ମାନେ ଯିଏ ଶୁଣ୍ଠା ସେମାନେ ଖଣ୍ଡେ ପାନ ନିଅନ୍ତି ମାନ ହ ଜଣେ କିନ୍ତୁ ବହୁତ ଲୋକ ଆସିବେ ଏକାଥରେ। ମାନେ ନେଇଯିବେ ଏକାଥରେ ଗୋଟେ ବ ମଣ୍ଡଲରେ ଆମର ବାରଟା ଥିବ। ବାରଟା ଥିବ ବାରଟା ଲେଖା ନେଇଯାଆନ୍ତି ବହୁତ। ଗ୍ରାହକ ମୋର ଅଛନ୍ତି ଯୋଉମାନେ ବହୁତ ପାନ ବହୁତ।
ତମର ତାହେଲେ ଯୋଉ ଦିନ ଦୋକାନ ବନ୍ଦ ଥିବ ଗ୍ରାହକ ମାନେ ଫୋନ କରଥିବେ।
ଆଜ୍ଞା। ଆମର ପା ଘର ଟା ମାନେ କଣ? କହିଲେ ଘର ଟା ପାଖେରେ ତ ମତେ ଯାଇ ଡାକି ଦିଅନ୍ତି। ମାନେ ଏଇ ଏଇ ନା ମୁଁ ଖାଇକି ଆସିକି ଶୋଇ କି ମତେ ଆସି ଡାକିବେ ଆଉ ନାନୀ ଟିକେ ଦେଇଗଲ ପାନ ମୁଁ କହିବି ହଉ ଯାଉଛି। ହେଲା ତାପରେ ମୁ ଯାଇ
ବି ଦୋକାନ ଅଛି ଛକ ରେ।
ଓ ଆପଣଙ୍କର ବି ଦୋକା
ହୁଁ ବାବା ମୁଁ ଯାଇନି ତ ମୋ ବାବା ମୋ ବାବା ରୁହନ୍ତି।
ଓହୋ ଆପଣଙ୍କ ଛକ ଉପରେ ଆଉ ବହୁତ ଭଲ ବେପାର ହଉଥିବ ଆଉ। ମୋର ଏଇଠି ଗାଁ ରେ ଆଜ୍ଞା।
ହଁ ଛକରେ ବହୁତ ଲୋକ ତ ଯେତେବେଳେ ବାବା ଏଇ ଘରେ ରୁହନ୍ତି। ସବୁବେଳେ ଲୋକ କଲ କରନ୍ତି ଆଜି ଆସିନାହାନ୍ତି କି? ଏଇ ଟାଇପ ଏଇ ଲୋକଙ୍କୁ ଏମତି ହଉ ଲୋକ ଅଛନ୍ତି ହଁ।
ଓହୋ ନାଇଁ ଆପଣ ପନୁ ଟା କୁ କିଣନ୍ତି ଆ ବାରିର ଅଛି ନା ବାହାରୁ କିଣନ୍ତି?
ନା ଆମର ବାହାରୁ କିଣା ହୁଏ। ମାନେ ଲୋକ ଅଛନ୍ତି ଗ୍ରାହକ ତାଙ୍କ ସବୁ ନମ୍ବର ଅଛି ସେ ସବୁ କଲ ମାନେ ଯୋଉ ନବୀ ତାଙ୍କର ବିକ୍ରି କରିବାର ଥିବ ସେ ଛାଆଁ ଫୋନ କରିଦିଅନ୍ତି, ବାବା ଯାଇକି କିଣି ଆଣନ୍ତି।
ଓହୋ ନାଇଁ ନାଇଁ ମୁଁ ଗୋଟେ କାମ କରୁଛି। ଭୁଆ ଗଛ ଆଉ ପାନ ଗଛ ଆମର ଗୋଟେ ଆମ ବଗିଚା ରେ ଲଗେଇ ଦେଇ ସେଇଠୁ ମୁଁ ଡେଲି ପାନ ତୋଳକି ଆଣେ ମୋର ବେଶୀ ଗ୍ରାହକ ଲୋକ ଏଇଥିପାଇଁ ହୁଅନ୍ତି, କାହିଁକିନା ମୁଁ ସାଙ୍ଗେ ସାଙ୍ଗେ ପାନଟା ତୋଳିକି ଆଣି କ ମାନେ ତା ଯ ପାନ ଟା ଦିଏ। ପାନ ଆଉ ଆମର ଯୋଉ ଗଛ ସେଟା ବୁଆ ହୁଏ। ଏକାଥରେ ଗୋଟେ ବର୍ଷରେ ବାହାରିଯିବ ଗୁଆ। ଆମେ ଯାହାବେ ମାନେ ଯେତିକି ଆବଶ୍ୟକ ରଖୁ। ଆଉ ଅବଶିଷ୍ଟ ଅଂଶ ନେଇକରି ବ ଦେ ଆଗୁଆ ହେଇଗଲା ବା ଆ ବାହହାର ଟିକେ ମସଲା କିଣିବାକୁ ପଡେ ଚୁନା ମସଲା। ଏ ଆଉ ବେଶୀ ହାତରୁ ଖର୍ଚ୍ଚ ନହିଁ।
ତମର କଣ ଯୋଉ ଭଲ ଜିନିଷ କୋଉଟା ଖାଇବାକୁ ପସନ୍ଦ କର?
ହଁ ମୁଁ ତ ପଖାଳ ଖାଇବାକୁ ଭଲ ପା ମୋର ପ୍ରଥମ ଖାଦ୍ୟ ହଉଛି ପଖାଳ।
ଅହ ପଖାଳରେ ପଖାଳରେ ମାନେ କିଛି ସାଇଡ ଆଇଟମ ମାନେ କଣ? ଯୋଉଟା ଖାଇବାକୁ ବେଶୀ ପସନ୍ଦ କରନ୍ତି। ହଁ
ଟମାଟର ଆଉ ବାଇଗଣ ଆଉ ବିଲାତି ବାଇଗଣ ଅ ଏଇ ଦିଇଟା ବହୁତ ପୂଜା ହେଇଥିବ କିବା ପୋଡା ହେଇଥିବ ସେଥିରେ ରସୁଣ କଞ୍ଚା ଲଙ୍କା ଧନିଆ ପତ୍ର ପକେଇ। ଚକଟିକିରି ଖାଇବାକୁ ଭଲ ଲାଗେ। ଆଉ ସେଥିରେ ଟିକେ ବଢି ଚୁରା ହେଲେ ବି ଲାଗେ।
ହଁ ଏଇଟା ତ ଓଡିଆଙ୍କର ନିତିଦିନିଆ ଖାଦ୍ୟ। ଲୋକ ସକାଳୁ ଉଠି ବ୍ରଶ କରିକି ବି ପଖାଳ ଖାଇ ଦିଅନ୍ତି।
ହଁ, ସକାଳୁ ଉଠିକିରି ଯୋଉମାନେ ବିଲକୁ କାମ କରିବାକୁ ଯାଆନ୍ତି। ସେମାନେ ଦାନ୍ତ ଘଷିକି ପ୍ରଥମେ ପଖାଳ ଆଉ ରାତିର ଆଳୁ ସିଝା ଥିବ ଆଳୁ ସିଝା। ନହେଲେ ଶୁଖୁଆ ପଡା ବାର। ଦେଖିକରି। ଚକଟି ଚକଟି ପାଖଳ ଖାଏ। କେହି ବିଲକୁ କାମ କରିବାକୁ ଯାଆନ୍ତି ପ୍ରାୟତଃ ଗାଁ ଲୋକ ଲୋକ ମାନ ମାନେ ବାହାରକୁ କାମ। କରିବାକୁ ଗଲେ ବି ସେମାନେ। ଖାଇକି ଯାଆନ୍ତି ପଖାଳ।
ଆଉ ତମର ଆଇଁଷରେ କଣ ଖାଇବା ମାନେ ପ୍ରିୟ ଯୋଉଟା।
ଆଇଁଷରେ ମତେ ଚୁନା ମାଛ ମାନେ ବହୁତ ଭଲ ଲାଗେ। ଆଉ। ଚୁନା ମାଛ। ଆଉ ଟିକେ ଆଉ ସବୁ ସେମତି ଆଉ ଏତେ ଭଲ ଲାଗେନି କିନ୍ତୁ ଚୁନା ମାଛ ଟା।
ସୁନା ଆସୁଛ ତୋର। ଚୁନା ମାଛ ମୁଁ ଭାଜିଲା ବେଳେ ଅଧା ମାନେ ଅଧା। ଖାଇଦିଏ ଆଉ ଅଧା ଯାହା ଥାଏ ବାସ ବେସର ହୁଏ ସମସ୍ତେ ତ କାନ୍ତିେ ମୁଁ ଖାଏ ଆଉ।
ଆଚଛା ଆଉ କିଛି ପସନ୍ଦ ଲାଗେ ନା।
ଆଉ ସବୁ ସେମିତି ଆଉ। ମୁଁ ମାନେ ବେଶୀ ପସନ୍ଦ ନୁହେଁ। ଖାଏ ଆଉ ଘର ଯେତ ହୁଏ। ଖାଏ ଆଉ।
ଓ ହୋ ଆଉ। ଏଇନା କଣ କରୁଛନ୍ତି ଆଉ ତମର ମାନେ ଦେହ ପାାୟ ସବୁ ଭଲ ଅଛି।
ହଁ ଦେହ ପା ଭଲ ଅଛି ଏଇ ଥଣ୍ଡା ଟିକେ ହେଇଯାଇଥିଲା।
ଖାଉନା ହେଇଯାଇଛି। ଯ ମେଡିସିନ ଖାଆନ୍ତୁ କମେଇ ଦିଅନ୍ତୁ ଆଉ।
ଆଜ୍ଞା।
ଥଣ୍ଡା ଏଇନା ସମସ୍ତଙ୍କୁ ଘରେ ଘରେ। ଏଇନା ବର୍ଷା ଦିନ। ତ ସେଥିଲାଗି ସମସ୍ତଙ୍କୁ ଥଣ୍ଡା ଜର ଟିକେ ଲାଗି ରହୁଛି ଆଉ।
ହଁ କଣ କରିବା।
ହଁ ମୋର ବି ଛାତି ପେନ ହଉଛି ଦି ଦି ଦିନ ହବ କମୁନି ଥଣ୍ଡା ରୁ ବୋଧେ ଏମିତି ହଉଛି।
ହୁଁ ଆପଣ ବି ଥଣ୍ଡା ଔଷଧ ଖାଆନ୍ତୁ। ନହେଲେ ଚାବନ ପ୍ଲାସ୍ ମାନେ ହ ଚାବନ୍ ପ୍ଲାସ୍ ଖାଆନ୍ତୁ। ଭଲ ହେଇଯିବ। ଡେଲି-' ଡେଲି ଗୋଟେ ଗୋଟେ ଚାମଚା ଚାବନ ପ୍ଲାଶ ଖାଆନ୍ତୁ।
ପ୍ଲସ୍ ଖାଇଲେ ସେଟା କମି ଥଣ୍ଡା କମିଯିବ।
ଥଣ୍ଡା କମେଇବ ଚାବନ୍ ପ୍ଲାସ। ସେଥିରେ ବହୁତ ଜଡିିବୁଟି ଥାଏ ନା ସେଥିଲାଗି। ହଉ ମୁଁ ଏବେ ଖାଇକି ଆସିଲି ଟିକେ ବିଶ୍ରାମ ନଉଛି। ଆପଣଙ୍କ ସହିତ ତ କ କଥା ହେବି ଆଉ କି କିଛି ସମୟ ପରେ ଆଉ।
ହଉ ହଉ ରହୁଛି।
ଆଜ୍ଞା।
ମାଲୋ।